ହ୍ୟାଲୋ।
ହ୍ୟାଲୋ।
ହଁ କୁହ। ଏଇ ଗରମ ଜୋରେ ବଇଚି ଆଉ କଣ କରିବି। ପ୍ରବଳ ଗରମ ହୋଊଚି।
ଓହୋ ଖରା ଜୋର ତାହେଲେ। ମୁଁ ମୁଁ ବି ଏଠି ବସିଚି ଆଉ।
ଆଛା ଏମିତି କଥା ତାହେଲେ।
ହଁ ହଁ ଖରା ଜୋର ପା।
ହୁଁ ହୁଁ କୁହ।
ଆଉ କଂ ଖାଇଥିଲ।
ମୁଁ ତ ଚା ଖାଇଥିଲି ଆଉ ବିସ୍କୁଟ ଟିକେ ଖାଇଥିଲି ତମ।
ମୁଁ ଖାଇଥିଲି ରୁଟି ଆଉ ଭଜା।
ଆରେ ବା ପୁରା ପ୍ରୋଟିନ ଖାଦ୍ୟ ସକାଳୁ ଆଉ।
ହଁ ପା।
ସକାଳୁ ଉଠି ରୁଟି କରୁଚ ତାହେଲେ।
ହୁଁ।
ହୁଁ ହୁଁ।
ଆଉ ଆଜି ତମେ ରନିଂ ଯାଇଥିଲ ନା ନାଇଁ।
ଆଜି ରନିଂ ଯାଇନି ଆଜି ଟିକେ ସୋ ଲେଟ୍ରେ ଉଠିଲି ତ ଆଉ ଗଲେନି ଆଠଟା ବେଳକୁ ଖରା ଜୋରେ ହେଲା ଆଉ ଗଲିନି।
ଓ ହ।
ହୁଁ।
ହୁଁ।
କହ ତମର ଆଜି କଣ ରୋଷେଇ ଆଜି?
ଉଁ ଆମର ଅଛି ମାଛ ତରକାରୀ।
ମାଛ ତରକାରୀ କୋଉ ମାଛ ବା
ମୁଁ ଭାକୁର।
ଭାକୁର?
ହୁଁ।
ହୁଁ ହୁଁ ଭାକୁର ତ ବଢିଆ ଲାଗେ ବଡ ବଡ ପିସ୍ ଥାଏ ତାର।
ହୁଁ ତମକୁ ତ ଭାକୁର ମାଛ ପସନ୍ଦ ବୋଧେ। ତମକୁ ଭାକୁର ମାଛ ପସନ୍ଦ ବୋଧେ?
ଭାକୁର ମାଛ ହଁ ଭଲ ଲାଗେ।
ହୁଁ ହୁଁ ମାଛ ତରକାରୀ କେବେ କରିଛ ନା କରିନ?
ମାଛ ତରକାରୀ, ମାଛ ଭଜା କରିଛି, ମାଛ ତରକାରୀ କରିନି।
ଓହୋ।
ମୁଁ ମାଛ ତ ଯେତେବେଳେ ଭାଜେ ସେଟା ମୁ କଣ କହିଲ, ମାଛ ଟା ଭାଙ୍ଗିଯାଏ ମୋର ତେଲ ଫ ଠିକ ସେ ଗରମ ନଥାଏ ପକେଇ ଦେଇକି କଣ, ଟିକେ କଷ୍ଟ ଭାଜିବ
ତମର ଟିକେ ସବୁଥିରେ ପେସେନ୍ସ ନଥାଏ ତ ଜଲଦି ଅ ସେଥିପାଇଁ ଭାଙ୍ଗିଯାଏ ଆଉ। ହୁଁ।
କୁହ ତାଲେ ତମ ଆଇଜି କେମିତି କଣ ମା ତରକାରୀ କରିବା ମତେ କୁହନ।
ହଁ ମାଛ ତ, ନର୍ମାଲ ଯେମିତି ଭଜା ହୁଏ, ଭଜା ହବ ଲୁଣ ଆଉ ହଳଦୀ ଦେଇକିରି।
ତମେ ସୋରିଷ ତଲେ ୟୁଜ କର ନା ଇଏ
ସୋରିଷ ତେଲ।
ଉଁ ହୁଁ ବଢିଆ ଆଉ। କୁହ ତାପରେ।
ହୁଁ।
ହୁଁ ତାପରେ ସୋରିଷ ତେଲ ଦେଇ, ହ୍ୟାଲୋ।
ହଁ ଶୁବୁ ଶୁଭିଲା କହୁନ। ସୋରିଷ ତେଲ ଦେଲା ପରେ, ହଁ ଶୁଭୁଛି ସୋରିଷ ତେଲ ଦେଲା ପରେ?
ହୁଁ ଭାଜିଦବ ମାଛ ଯେମିତି ନର୍ମାଲ ତେଲ ଆଉ ଲୁଣ ହଳଦୀ ଦେଇକିରି ଯୋଉ ହେଲା ଭାଜିଦବ। ତାପରେ ଭାଜି ସାରିଲା ପରେ, ଏପଟ ଆମେ କଣ କରିବୁ ନା ପିଆଜ ରସୁ ଶୁଣ, ଅଦା। ଉଁ ପିଆଜ ଟା ଖାଲି କାଟିକି ରଖିବ ଆଉ ରସୁଣ ହଁ ରସୁଣ ଆଦା ଆଉ ଟମାଟ ଗ୍ରାଇଣ୍ଡିଙ୍ଗ କରିଦବ। ଗ୍ରାଇଣ୍ଡିଙ୍ଗ କରିସାରିଲା ପରେ ପିଆଜ ଭାଜି ଭାଜିବା ତେଲ ପକେଇକି, ସୋରିଷ ତେଲ ପକେଇକି ଆଉ ଫୁଟଣ ଆଉ ପକେଇକି, ତେଲ ଯୋଉ ସରି ପିଆଜ କୁ ଭଲସେ ଭାଜିବ। ପିଆଜ ଜ ଭଲସେ ଭାଜି ହେଇଗଲା ପରେ ଆମେ ପକେଇବା କଣ, ନା ରସୁଣ ଆଉ ଅଦାର ପେଷ୍ଟ। ଟମାଟ ଯଉମ ବାଟିଥିବା।
ସେଟା ଆଉଥରେ ଗୁଳେଇଦବା।
ହଁ ସେଟାକୁ ଭଲସେ ଗୁଲେଇଲା ପରେ। ଆଉ ତୁମକୁ ମାଛ ତରକାରିରେ ଆଳୁ ପଡିଲେ ଭଲ ଲାଗେ?
ହଁ ଭଲ ଲାଗେ। ଆଳୁକୁ ଚକୁଡି ଖାଇବ ଆଳୁକୁ ଚକୁଡି କି ଖାଇବ ଭାତରେ।
ହ ଆଖି ବେଳୁ ହଁ କ୍ଯ୍ୟଟଲେର। ତାପରେ ଆଳୁ ମସଲା ଟା ପୁରା ଏଇଟ ପରସେଣ୍ଟ ହେଇଗଲା ପରେ ସେଥିରେ ଆ ନ ତେଲଛେଲ
ହ
ଆଉ ଗୁଣ୍ଡ
ହୁଁ।
ି ପକେଇକି ତାକୁ କସି ପାଣି ଦେଇକି ପାଣି ଫୁଟେ ଆସିଲା
ଫିସ୍ ଫିସ୍ କରି ଯୋଉ ଏବେ ମିଳୁଛି ଫିସ୍ କରି ସେଟା ଭଲ ନା।
ହଁ ହଁ ହଁ ହଁ ଫିସ କରି କି ଫିସ୍ କରି ପକେଇକିରି ଫି ମସଲା। ଫିସ୍ ମସଲା ପକେଇକିରି ତାକୁ ପାଣି ଦେ କିରି ପାଣି ଫୁଟଗଲା ପରେ ଦେଖିବା ଆଳୁ ଟା ଚେକ୍ କର ଆଳୁ ଟା ଯଦି ସିଝି ଗଲାଣି ତାପରେ ଆମେ ମାଛ ଟା ପକେଇ ଦେଇ ଫୁନ ଟିକେ ଘୋଡେଇବା ମାଛ ଟା ଫୁଟି ଆସିଲେ ଭଲସେ ମ ରେ କସି ହେଲେ ତାପରେ ଆମେ ଗରମ ମସଲା ପକେଇଦବ ଆଉ ଧନିଆ ପତ୍ର ପକେଇକିରି ହେଇଲା ରେଟି ଆମର ଗରମ ଗରମ୍ ମାଛ ତରକାରୀ।
ବଢିଆ ତାହଲେ ଆଉ
ହଁ।
ହୁଁ। ତାପରେ ତାକୁ ଗରମ ଗରମ ଖାଇବା।
ହୁଁ ଆଜି ତମର କଣ ଖାଇବା?
ଆଜି ଆମର ଘରେ ସାଧା ହଉଛି।
ଆଜି ଏଇ ବୁଧବାରେ ସାଦା ହଉଛି।
ତରକାରୀ ହଁ ଆଜି କଣ୍ ଆଇଁଷ ଖାଇବିନି କହିଲେ ତ ପୋଟଳ ଆଳୁ ତ କରିବୁଛି
ହୁଁ ହୁଁ ଆ ସେ ଟା ପନି ସେଟା ଆଣି ପକେଇ ଦେଲନି।
ନା ଦିନରେ କଣ ପନିଟା ଭଲ ଲାଗିବ ପନରଟ ହନ୍ତି।
ମୁଁ କହିଲି ଆଜି ପୁରା ଭେଜ୍‌ ଆଇଟମ୍।
ହଁ।
ତୋ ରଜ ସରିଗଲା ମନ ଦୁଃଖ ନାହିଁ ତମର।
ମୁଁ କଣ ଝିଅ ପିଲା ରଜରେ ମ ଦୁଃଖ ତମର ସିନା ସରିଗଲା। ତମ ରଜରେ କୁଆଡେ ବୁଲା ବୁଲିକଲ। ହ୍ୟାଲୋ। ତମ ନେଟୱାରକ ସ୍ଲୋ ହେଲା ନେଟୱର୍କ ଆଡକୁ ଯାଅ ତମ ନେଟୱ୍ଵର୍କ ସ୍ଲୋ ହେ କୁ ଯାଉ ହଁ ଏବେ ଶୁୋଇିଲା।
ମୁଁ କଇଲି ଆପଣ ଯାଇଥିଲେ ବୁଲିବା ପାଇଁ।
କୋଉ ବିଚ୍ ବୁଲିଆକୁ ଯାଇଥିଲ?
କାହା ନିଆ ପ୍ ଆପଣ କୁଆଡ଼େ ବୁଲିବାକୁ ଯାଇଥିଲ। ହ୍ୟାଲୋ। ହାଲୋ।